ହୁଁ ହୁଁ।
ହ୍ୟାଲୋ କିଛି ନାଇଁ ଏଇଠି ବୁଲୁଛୁ ଆଉ।
ଆଉ କଣ ଖାଇଥିଲ କଣ?
ଖାଇଥିଲୁ ମ୍ୟାଗି।
ଓହୋ ଆଉ ଖରାବେଳେ କଣ ଖାଇଥିଲୁ?
ଭାତ ମାଛ ତରକାରୀ।
ଓହୋ ମାଛ ତରକାରୀ ଶିଖିଛୁ ନା?
ହଁ ସେମିତି ଟିକେ ଟିକେ ଆଉ।
କଣ କେମିତି ହୁଏ କହନି?
ମାଛଟାକୁ ଫାଷ୍ଟ ଭଜା ହୁଏ ତାପରେ ଆଳୁକୁ ଭଜା ହୁଏ ତାପରେ ବେସନ କଷା ହେଇକି ତା ଦିହରେ ଆଳୁକୁ ପକାହୁଏ ସେ ଆଳୁ ସିଝି ଗଲା ପରେ ମାଛ ପ କା ହୁଏ ଏମିତି ହୁଏ ଆଉ।
ଓ। ଆଉ ଖାଇଛୁ ନା ପେଟେ?
ହଁ।
ଆଉ ଦେହ ପା ଭଲ ନା ସବୁ?
ହଁ ଭଲ ଅଛି।
ଆଉ ରଜ ପାଇଁ ପେଣ୍ଟ ସାର୍ଟ ଆଣି ସାଇଲୁଣୁ?
ହଁ।
ଯାହା ହଉ ଆଉ କଣ କେମିତି ଆଉ କଣ ରୋଷେଇବାସ ଶିଖିଛୁ?
ଆଉ କଣ ସେଇ ଭେଜ ଉପରେ ଯାହା ମସରୁମ ପନିର ଶୁବୁନି। ହାଲୋ।
ହଁ ମୁଁ କହିଲି ପନିର ର କଣ କଣ ସବୁ ଆଇଟମ୍ ଅଛି କ?
ପନିର ର ପନିର ପଞ୍ଜା
ନହଲେ ଚିକେନର କଣ କଣ ଆଇଟମ୍ କହନି?
ଚିକେନର ଚିକେନ ଚିକେନ କଷା ଚିକେନ ତରକାରୀ ଆଉ ଚିଲି ଚିକେନ ଚିକେନ ପକୋଡା
ହୁଁ ହୁଁ ଆଉ ଚିକେନ ତରକାରୀ କେମିତି କଣ ହୁଏ?
ଚିକେନ ତରକାରୀ ଚିକେନ କଷା ହୁଏ ତାପରେ ହଁ ମସଲା ଫସଲା ଦେଇକି ଚିକେନ କଷା ହୁଏ। ତା ଦେହରେ ଅ ପାଣି ଦେଇକି ତାପରେ ଆଳୁ ଫାଳୁ ଦେଇକି ତା ତରକାରୀ ହୁଏ ଆଉ।
ଆଉ ଭଜା ଏବଂ ଭାତ ଭାତ ଏଗୁରା ଡାଲି କେମିତି କଣ ଜଣା ଅଛି ନା ଜଣା ନାହିଁ?
ହଁ ଜଣାଅଛି।
ଓହୋ କେମିତି କଣ ହୁଏ ଭଜା?
ଭଜା କୋଉ ଭଜା?
କଣ କଣ ପରିବା ଅଛି କହନି?
ଭେଣ୍ଡି, କୋବି, ପୋଟଳ, ଆଳୁ ବାଇଗଣ ଏଇଗୁଡା ଆଉ।
ହୁଁ ହୁଁ ତୁ କୋଉ କୋଉ ଭଜା କଣ ଶିଖିଚୁ?
ମୁଁ ସବୁ ଭଜା ଶିଖିଚି।
ପରିବା କଟା ଶିଖିଚୁ ନା? ଉଁ ହୁଁ କଣ କେମିତି କାଟନ୍ତି?
ପରିବାର କେମିତି କାଟନ୍ତି। ହଁ ଆଳୁକୁ ମାଛ ତରକାରୀ ପାଇଁ ଲମ୍ବା ଲମ୍ବା କରିକି କାଟନ୍ତି। ଭଜା ପାଇଁ ପତଳା ପତଳା କରିକି କାଟନ୍ତି। ଆଳୁ କୁ ଆଉ ତରକାରୀ ଚିକେନ ତରକାରୀ ପାଇଁ ଟିକେ ଗୋଲ ଗୋଲ କରି କାଟନ୍ତି।
ହୁଁ ହୁଁ ଆଉ କଣ ସବୁ ଜାଣିଚୁ ଆଉ। କଣ ଆଉ କଣ ପନିପରିବା କଣ କଣ ସବୁ ଅଛି କଣ?
ପନିପରିବା ପୋଟଳ ବାଇଗଣ ଆଳୁ ଛୁଇଁ କଦଳୀ କୋବି। ଆଉ କଣ ଭେଣ୍ଡି ବୋଇତି କଖାରୁ
ହୁଁ ଆଉ।
ଓ ଆଉ କୁନ୍ଦୁରି। ଶାଗ ଏଇଗୁଡା ଆଉ।
ଆଉ କଣ ରୋଷେଇବାସ ଜାଣିଚୁ?
ଆଉ ସବୁ ଜାଣିଛି।
ହୁଁ ହୁଁ ଆଉ କୁଆଡେ କୁଆଡେ ବୁଲିବାକୁ ଗଲୁଣି?
ବୁଲିବାକୁ ଘଟଗାଁ ଆଉ ଘଟଗାଁ ସାନ ଘାଗରା ଅଉ କଣ ଖଣ୍ଡା ଧାର।
ଓ ହ କେଉଁ ଯାହା ଭଲ ଆଉ ରଜରେ ପ୍ଲାନ୍ କୁଆଡେ?
ରଜରେ ଦେଖିବା ବିରଜା।
ହୁଁ ହୁଁ ଆଉ କୁଆଡେଷ୍ଟେଟ ବାହାରକୁ କୁଆଡେ?
ଷ୍ଟେଟ୍ ବାହାରକୁ ବିହାର।
ହୁଁ ହୁଁ ଖଣ୍ଡା ଧାର ଯାଇଥିଲୁ କେମିତି କଣ ଯାଇଥିଲୁ?
ଖଣ୍ଡାଧାର ବସ ରେ ଯାଇଥିଲୁ।
ହୁଁ ହୁଁ କେତେବେଳେ କିଏ କିଏ ଯାଇଥିଲ କେମିତି କଣ?
ସାଙ୍ଗ ପିଲା ସବୁ ମିଶିକି ଯାଇଥିଲୁ ବସ ରେ।
ପିକିନିକି।
ହଁ।
ଉୁଁ ହୁଁ ଆଉ କୁଆଡେ ଯିବାର କଣ ପ୍ଲନ୍ ଅଛି ଏଘରକ?
ଆଉ ଏଇ ବିରଜା ନହେଲେ ଆଉ କୁଆଡେ ବାହାରକୁ ବିହାର ନହେଲେ ଆଉ କୁଆଡେ ଦେଖିକି ଯିବାର ଅଛି ଆଉ।
ଓଁ ହୁଁ ଆଉ ରଜ ପାଇଁ ପ୍ୟାଣ୍ଟ ସାର୍ଟ କଣ ହେଇଛି?
ରଜ ପାଇଁ କୁର୍ତି ଆଉ ଜିନ୍ସ ଏଇଗୁଡା।
ଆଉ ରୋଷେଇ ବାସ କଣ ଭଲ ଶିଖିଛୁ କହ? କେବେ କଲେ ଗୋଟେ ଖାଇବା।
ରୋଷେଇବାସ ଭଲ କଣ ସବୁ ତ ଶିଖିଛି ସେମିତି।
ସବୁ ମାନେ କଣ ସବୁରେ କଣ କଣ ଯାଉଛି?
ତରକାରୀ, ଭଜା, ଭାତ
ଡାଲମା।
ହଁ ଡାଲମା ବି ଶିଖିଛି।
କାହାପରେ କଣ କେମିତି ପଡିକି କଣ ହୁଏ କହଲ?
ଆଗେ ପରିବା ଗୁରାକ ସବୁ ଆଉ ଟିକେ ସନ୍ତୁଳା ଯୋଉ ହୁଏ ତାପରେ ତାକୁ ଡାଲି ପରିବା ସବୁ ପ୍ରେସର ରେ ବସେଇ ଦିଆଯାଇ ସେଇଟା ସିଝି ଗଲା ପରେ ତାପରେ ତାକୁ ସବୁ ଜିରା, ଲଙ୍କା ପ ଯୋଉ କଣ ଟମାଟର ସବୁ ଦେଇକି ଛୁଙ୍କ କରା ହୁଏ ଆଉ।
ହୁଁ ହୁଁ ଭଜା କଣ କେମିତି ହୁଏ?
ଭଜା। ଆଳୁ ଭଜା ଆଳୁ ଭଜା ତେଲ, ଜିରା, ଲଙ୍କା ପକେଇକି ତାପରେ ଆଳୁକୁ ପ ପକେଇ ଦିଅ ହୁଏ ସିଏ ସିଝେ ଆଉ।
ଓହୋ ତାପରେ?
ସେ ସେଇ ହଁ ହଳଦୀ, ଲୁଣ, ଲଙ୍କାଗୁଣ୍ଡ ଏମିତି ଆଉ।
ହୁଁ, ହୁଁ। ଆଉ କଣ ଜାଣିଛୁ ତାହେଲେ ସବୁ ଆଉ ଚିକେନ୍ ପକୋଡା କହୁନ କେମିତି ହୁଏ?
ଏ ଚିକେନ୍ ପକୋଡା ଅ ଚିକେନ କୁ କନ୍ ଫ୍ଲୋର ଆଉ ବେସନ ଟିକେ ମିଶେଇକି ଏଇ ଛଣା ଛଣା ଯାଏ। ଆଉ ହଳଦୀ, ଲୁଣ ତା ଦେହରେ ପକେଇକି ଛଣା ଯାଏ ତାପରେ ତାକୁ ହଁ ସେମିତି ଛଣାଯାଏ ତାପରେ ସସ୍ ଘରିକା ଲଗା ହେଇକି ଖିଆ ହୁଏ ଆଉ କଣ।
ହୁଁ, ହୁଁ ଆଉ ଚିଲି ଚିକେନ୍ ବେଳେ ଖାଲି ସକ୍ସ ଦିଅନ୍ତି ତା ଉପରେ ଆଉ କଣ ତୋର ଫେବ୍ରେଟ୍ ଆଇଟମ କଣ ତତେ କଉଟା ଭଲ ଲାଗେ ଟିକେନ୍ କୋଉଟା ଚିଲ୍ଲିଚିକେନ୍ ଚିଲ୍ଲିଚିକେନ୍ ଚିକେନ୍ ସହିତ କଣ ନାନ୍ ନା ରୁଟି ନା କଣ ନା ଚକୁଳି ପିଠା?
ଯାହା ହେଲେ ଚଳିବ।
ହୁଁ ହୁଁ ଆଉ କଣ ଫାଷ୍ଟଫୁଡ୍ କଣ ଭଲ ଲାଗେ ଆଉ?
ଫାଷ୍ଟ ଫୁଡ଼୍ ଚାଉମିିନ୍।
ହୁଁ, ହୁଁ ଆଉ କଣ ଚାଟେ, ଚାଉମିନ୍, ମୋମା ତ ଏବେ ମାର୍କେଟ ନଉଛି।
ହୁଁ ମୋମୋ, ଚାଉମିିନ୍, ଏଇଗୁଡ଼ା।
ମୋମୋ ତତେ ଭଲ ଲାଗେ ନା?
ହଁ ଭଲ ଲାଗେ।
ମୋମ କଣ କେତେ ପ୍ରକାର ନା କଣ ତାର କଣ କେମିତି ଅଛି?
ଚିକେନ୍ ମୋମୋ ଟା ଭଲ ଲାଗେ ଆଉ ଭେଜ ମୋମୋ ସେମିତି ଆଉ।
ଆଉ କେମିତି କଣ ମୋମୋ ଅଛି କେତେ ପ୍ରକାର? ହୁଁ, ହୁଁ। ଆଉ ମୋମୋ କେମିତି କଣ ହୁଏ ସେଟା ଜାଣିଛୁ ନା ଖାଲି ଖାଉଛୁ?
ନା ଜାଣିନେଇ ସେଟା ଖାଲି ଖାଉଛି।
ହଉ ସେଟା ଜାଣିଦଉନୁ
ହଁ।
ଆଉ କଣ କଣ ଆଇଟମ୍ ସବୁ ଜାଣିଛ ଜୁସ୍ ବିଷୟରେ କଣ ଅଛି ନଲେଜ?
ଜୁସ୍ ଫୁସ୍ କେବେ କରିନି
କଣ କଣ ଜୁସ ଅଛି ତଥାପି କରିଛୁ ଆମ୍ବ ଜୁସ ହଉ ପାଇନାପୁଲ୍ ଯୁସ୍ ହଉ
ହୁଁ
ଫ୍ରୁଟ ଜୁସ ମିକ୍ସ ଜୁସ କେ ପିଛୁ ନା ପିନୁ
ହଁ
କୋଉଠି କେବେ କଣ ପିଥିଲୁ
ସେଇଠି ଆମ୍ ଯାଇଥିଲୁ ବୁଲିବାକୁ ସେଇଠି ପିଇଥିଲୁ
ଲେମ୍ବୁ
ଆଉ ହଁ
ହେଟା କେମିତି ହୁଏ
ଲେମ୍ବୁ ପାଣି ପାଣି ଲୁଣ ଚିନି ତା ଦେହରେ ଲେମ୍ବୁ ପକା ହେଇକି ହୁଏ ଆଉ
ଓହୋ ଆଉ ମିଶ୍ରୀ ପାଣି
ମିଶ୍ରୀ ପାଣି ପାଣି ଦେରେ ମିଶ୍ରୀ ପକା ହେଇକି ହୁଏ
ହୁଁ ହୁଁ ଆଉ କଣ କଣ ସବୁ ନର୍ମାଲ ପାଣି କଣ ଦିଆ ହୁଏ ଯେ ନର୍ମାଲ ଜୁସ୍ କଣ ଦିଆ ହୁଏ ଘରୁ କୁ ଜଣେ ଆସିଲେ
ଘରୁକୁ ଆସିଲେ ସ୍କୁୱାସ୍ ନହେଲେ ଲେମ୍ବୁ ପାଣି ନହେଲେ ଖାଲି ପାଣି ଥଣ୍ଡା ଯୁସ୍ ସେଗୋଟା ଆଉ
କଣ କଣ ସବୁ ଅଛି ଯୁସ୍
ସ୍ଫ୍ରାଇଟି ଥମ୍ସବ ସେମିତି ଆଉ କଣ କଣ ଅଛି?
ସ୍ପ୍ରାଇଟ୍ ଥମ୍ସ ଅପ୍ ମାଜା ଅମୁଲକୁୁଲ। ଏ ରାକ
ତୁ କଣ କଣ ପିଉ?
ମୁଁ ଥମ୍ସ ଅପ୍ ଆଉ ଅମୁଲକୁଲ ପିଏ।
ଆଉ କିଛି ପିଉନା ମ୍ୟାଙ୍ଗୋ?
ହଁ ସେମିତି କେତେବେଳେ କେମିତି ଆଉ ହଁ କେତେବେଳେ କେମିତି ଆଉ।
ଓହୋ ପସନ୍ଦ ତାହେଲେ କୋଉଟା ଭଲ କୋଉଟା?
ଅମୁଲକୁଲ।
ଯାହା ଭଲ ଲସି ପିଉନା।
ହଁ ଲସି ପିଏ ହେଲେ ବେଶୀ ଅମୁଲକୁଲ ଆଉ।
ହୁଁ ଯାହା ଭଲ ଆଉ ଆଉ ଚକୋଲେଟ କଣ ଭଲ?
ଚକଲେଟ୍ ଡେରିମିଲ୍ କିିଟ୍ କାର୍ଟ।
ଆଉ କଣ କଣ ଅଛି ଚକୋଲେଟ ର ସବୁ?
ଆଉ ଡେରମିଲ୍ କିଟ୍ କାଟ୍ ମଞ୍ଚ୍। ଆଉ ଡାର୍ ଡାର୍ ଫାଣ୍ଟାସି ଆଉ ଜେମ୍ସ ଫାଇଫ୍ ଷ୍ଟାର୍
ଆଉ ମ୍ୟାଗି ବନେଇ ସିଖିଛୁ ନା?
ହଁ
କେମିତି କଣ ହୁଏ ସେଟା?
ମ୍ୟାଗି ପରିବା ପତ୍ର ପକେଇବାକୁ ହେଲେ ହ ଆଗେ ପରିବା ପତ୍ର ପକା ହୁଏ ତେଲ ତା ଦେହେରେ ପରିବା ପକା ହୁଏ ପରିବା ଟା ଟିକେ ସିଝିଗଲା ପରେ ତାପରେ ମ୍ୟାଗି ପକା ହୁଏ ମ୍ୟାଗି ସିଝିଗଲା ପରେ ମସଲା ପକା ହୁଏ ଆଉ।
ତାପରେ ଖାଉ?
ହଁ।
ହୁଁ। ଆଉ କଣ ସବୁ ଜାଣିଛୁ ମ୍ୟାଗିର କେତେ କଣ ଆଇଟମ ଅଛି ନା ସେ ଗୋଟେ ଆଇ?
ହଁ ମ୍ୟାଗି ପକୋଡା।